ସ
ହଁ
ହଁ ଆଉ କଂ କରୁଚ?
ହୁଁ ଏଇ ଟିଉସନ କରିଥିଲି। ଟିଉସନ କରିକି ଉଠିଲି ଏବେ।
ଓହୋ କେତେଟା ପିଲାକୁ ଟିଉସନ କର?
ଏଇ ଚାରି ଛଅଟା ପିଲାକୁ କରୁଚି ଆଉ।
ଆଚ୍ଛା ଆଚ୍ଛା ଆଉ କଂ ଖାଇଥିଲ ଖରା ବେଳେ?
ମୁ ଖାଇଥିଲି ଚିକେନ ବିରିୟାନୀ। ଭ ନା ଚିକେନ ବିରିୟାନୀ ସାଲାଦ- - ଆଉ ଦହି ଏତିକି ଖାଇଥିଲି।
ଓହୋ - -ଆଉ।
ଆଉ ତମେ କଂ ଖାଇଥିଲ?
ମୁଁ ଖାଇଥିଲି ଭାତ ଡାଲି, ମାଛ ତରକାରୀ, ଭେଣ୍ଡି କଷା- - ପାପଡ଼ - - ସେଇା ଆଉ ଆଳୁ ଭର୍ତା- - ନା ନା ରୋଷେଇ କରନଥିଲି ବା ବାହାରୁ କିଣିକି ଆଣିଥିଲି।
ସେଇଆ ମୁଁ ଭାବୁଛି ଏତେ ଜିନିଷ ରୋଷେଇ କେମିତି କରିଥିଲଥିଲ?
ହଁ
ତମେ ଏବେ କଣ କରୁଛ?
ମୁଁ ବି ଏଇ ବସିଛି।
ଉୁଁ ଆଉ ତମର ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି ତମର ତ ଥଣ୍ଡା ହେଇଯାଇଛି କଥା ହେଇପାରୁ ନ।
ମୁଁ କଣ କରିବି ସେ ତ ଛାଡିକି ଯାଉନି ଜମା ଆଉ। ଦେ
ଁ ବହୁତ ଦିନ ପରେ ଧରିଛି ସେଇଥିପାଇଁ ଛାଡିକି ଯାଉନି ବୋଧେ?
ହଁ ହଁ ସେ କହୁଛି ତାତେ ବହୁତ ଦିନ ପରେ ଧରିଛି ନା ସେଇଥିପାଇଁ ମୁଁ ସେ ଯାଉନି। କହୁଛି ମୁଁ ଏବେ ଯିବିନି ମୋ ମନେ ପୁରି ଗଲେ ମୁଁ ପଳେଇବି।
ଆଛା ଆଚ୍ଛା
ତା ମନେ ପୁୁରିଲେ ସେ ଯିବ ମୁ କଣ କରିବି?
ହଁ
ତମ ସିଆଡ଼େ ବର୍ଷ ହଉଛି ନା?
ହଁ ବର୍ଷା ହେଇକି ଗଲାଣି।
ଆମ ୟଡେ ତ ଏବେ ହଁ ଆମେ ୟାଡେ ଏବେ ବି ଝିପଝପ ପକଉଛି।
ଆଛା
ଆଉ ତମ ୟଡେ ଚାଷ ହଉଛି ନା?
ନା
ଆଉ
ତମେ ଚାଷ କରୁଛ କି?
ହଁ ଆମ ଏଆଡେ ପା ଚାଷ ହଉଛି।
କି ଚାଷ ସବୁ କରୁଛ ତମ ଆଡେ?
ଆମ ୟାରେ ହଉଛି ଭେଣ୍ଡି ଆଳୁ ପିଆଜ ଲସୁଣ ଆଉ କଲରା। ଭେଣ୍ଡି ମକା କାକୁଡ଼ି। ଆଉ କଣ ସେଟା କହନ୍ତି ଜହ୍ନି ସବୁ ଏଠି ହଉଛି।
ହୁଁ ଭଲ ଆଉ।
ଆମର ବି ଗଛ ଲଗା ହେଇଛି। ଆମର ଲଙ୍କା ଗଛ ଲଗେଇଛି କଲରା ଗଛ ଲଗେଇଛି ପୋଇ ଗଛ ଲଗେଇଛି।
ହଁ କଲରା ହଉଛି ନା ହେଲାଣି ଖାଇଲଣି?
ହଁ ତିନିଟା ଖାଇସାରିଲୁଣି କଲରା। କା କାଲି ଭାଜିକି ଦେଇଥିଲି ବାପା ଖାଇଥିଲେ ତିନିଟା
ହୁଁ ଆଉ ହେଇନି।
ହଁ ଆହୁରି ଅଛି ମ ସେ ଛୋଟ ଛୋଟ ହେଇଛି ଖାଇବା ପାଇଁ ହେଇନି ସେଟ। ସେ ଟିକେ ବଢିଲେ ତାକୁ ବି ଆଣିକି ଖାଇଦବୁ।
ଓହୋ ତମେ ଖାଉନା କି କଲରା?
ନା ମତେ ପସନ୍ଦ ନାଇଁ କଲରା।
ଆଉ କଣ ପସନ୍ଦ ତମକୁ ଖାଇବାକୁ?
ମତେ ଖାଲି ଭେଣ୍ଡି କୋବି ପସନ୍ଦ ମତେ ଗୁପଚୁପ୍ ପସନ୍ଦ ମୋମୋଜ ପସନ୍ଦ ଏଇଗୁଡା ପସନ୍ଦ।
ହ ଆଚଛା ଆଉ ରାତି କଣ ବି ବିରିୟାନୀ ଅଛି ଖାଇବ ନା ରୁଟି ଫୁଟି କରିବ?
ନା ରୁଟି କରିବୁ ବିରିୟାନୀ ଅଳ୍ପ କରିଥିଲୁ ଖାଲି ଖରାପ ରେ ଖାଇବା ପାଇଁ।
ହୁଁ ହଁ ଆଉ ରୁଟି ସହିତ ଆଉ କଣ କରିବ ରାତିରେ?
ପୁଣି ଭେଣ୍ଡି ଅଛି ଭଜା ହବ।
ହ ହଁ ଭଲ ଆଉ।
ଆମ ଇଷ୍ଟକରେ ସବୁ ଆସିକି ଥୁଆ ହେଇଛି ଗୋଟେ ସରିଲେ ଗୋଟେ ହବ। ହୁଁ ଏହେ
ତମୁକୁ ରୋଷେଇ କରି ଆସୁଛି?
ମତେ ସବୁ ଆସୁଛି ଆମ ଘରକୁ କେବେ ଆସିଲେ ମୁଁ ର ରୋଷେଇ କରିକି ଦେବି ତମେ ଖାଇବ।
ଆଛା ଆଛା ହଉ ବିରିୟାନୀ କରିକି ଦବ ଖାଇବି ଆଉ।
ଓ ହଉ କୋଉଦିନ ଆସିବ ଆମ ଘରକୁ କହିଲେ ମୁଁ ରୋଷେଇ କରିକି ରଖିଥିବି।
ହଁଁ ଯେବେ ଯିବି ତମକୁ ମେସେଜ କରିକି ଯିବି ଆଉ।
ମ୍ୟାସେଜ କୁ ଦେଖିବେ କଲ୍ କରିକି
ନା କ ସେଇ କଲ୍ କରିକି ଭୁଲରେ ମେସେଜ କରିଦେଲି ଫୋନ କରିକି ଯିବି ଆଉ।
ହଁ।
ହଁ। ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ଅଛନ୍ତି ବାପା ମା ଭଉଣୀ ଦିଟା ଭଉଣୀ। ଏବେ ମୋ ପିଇସି ଆସିଛନ୍ତି ପିଇସିଙ୍କ ସହିତ ତାଙ୍କ ପୁଅ ତାଙ୍କ ଝିଅ। ସମସ୍ତେ ଆସିଛନ୍ତି।
ହଁ।
ଆଉ।
ତମେ କେତେ ଯାଇ ପଢିଛ?
ମୁଁ ମୁଁ ପ୍ଲସ୍ ଥ୍ରୀ।
ଯା ହଉ ମୁଁ ବି ପ୍ଲସ ଥ୍ରୀ ପଢୁଛି ଏବେ।
ଓ ଆଛା କେତେଟା ଏ ପରୀକ୍ଷା ସରିଲାଣି?
ଗୋଟେ ପରୀକ୍ଷା ସରିଲାନି ମୁଁ ପାସ୍ ହେଇଯାଇଛି।
ନା ଯାହଉ।
ପାସ୍ ହେଇଯାଇଛି ଆଉ ଗୋଟେ ପରୀକ୍ଷା ହବ ଅଗଷ୍ଟରେ ଆଉ।
ହୁଁ ତାର ଯୋଉ ଜୁନ ମାସ ସରିକିନା ଜୁଲାଇ ମାସ ହେଲାଣି ଅଗଷ୍ଟ ଆର ମାସ ଆଉ। ହୁଁ କୋଉ ଶ୍ରେଣୀ ପିଲାମାନଙ୍କୁ ପାଠ ପଢଉଛ?
ଗୋଟେ ଅଛି ପଞ୍ଚମ ଆଉ ଗୋଟେ ତୃତୀୟ। ଆଉ ଗୋଟେ ୟୁ କେଜି ଆଉ ଗୋଟେ ତାର କିଛି ନହିଁ।
ଆଛା।
ଯାହା ହଉ ପାଠ ପଢିବା ସହିତ ଭଲ ଚାକିରୀ ବି କରୁଛ ଆଉ।
ଆଉ।
ହ ଭଲ କଥା। ଆଉ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛ ଜାଗା?
ମୁଁ ଯାଇଛି ମୁଁ କୁଆଡେ କୁଆଡେ ଯାଇଛି ମୁଁ ଯାଇଛିି କୁସୁମା ପାର୍କ ଯାଇଛି। ମୁଁ କୋଲକାତା ଯାଇଛି ବୁଲିବା ପାଇଁ।
ଆଚ୍ଛା, କୋଲକତାରେ କଣ କଣ ସବୁ ଜାଗା ବୁଲିଛ?
କୋଲକତାରେ ହାଉଡା ବ୍ରିଜ ବୁଲିଚି, ଗଙ୍ଗା ଘାଟ ବୁଲିଚି। ଆଉ ଗୋଟେ ପାର୍କ ବୁଲିଛି। ଆହୁରି କଣ ବୁଲି ଆଉରି ବୁ ଯା ବୁଲିଚି କିନ୍ତୁ ତା ନାଁ ଜାଣିନି।
ହଁ।
ହଁ ଆଉ ଡ୍ରେସ ଯାଇଥିଲି ସେଟା କଣ ତାକୁ କୁହନ୍ତି ତା ନାଁ ଟା ଭୁଲି ଯାଇଛି। ସେ ଜାଗାକୁ ବି ଯାଇଥିଲି ଡ୍ରେସ ଆଣିବା ପାଇଁ।
ହୁଁ।
ପୁଣି ଆଉ ଦିଇ ତିନି ମାସ ପରେ ଯିବି ପୁଣି ନେଇକି ଆସିବି।
ହଁ।
ହଁ, ତମେ ନବ କି?
ହଁ ମୋ ପାଇଁ ବି ଦି ହଳ ଆଣିଦବ।
ହଉ ମୋ ଦିଦି ଦବ ମତେ ମୁଁ ତା ତାଆ ଠୁ ନେଇକି ଆପଣଙ୍କୁ ଦେଇଦେବି ଆଉ।
କି ତମେ ତ ପାଠ ପଢଉଛ ଛୁଆଙ୍କୁ ଚାକିରି କରୁଛ ସେଇ ପଇସା ରୁ ଆଣିକି ଦବ ଆଉ।
ସେ ପଇସା ଟା ମୋ ସେଭିଙ୍ଗ ପଇସା ମୁଁ ସେଟା ରଖେ। ମୋ ଦିଦି ପାଖରୁ ନେଇକି ଖର୍ଚ୍ଚ କରେ।
ହଁ ବହୁତ ଚାଲାଖ ଅଛ ତମେ ଆଉ। ନିଜ ପଇସାକୁ ରଖିଦଉଛ ଆଉ। ଦିଦି ପଇସାରେ ସେ ଖର୍ଚ୍ଚ
ସେଟା ମୁଁ ମୁଁ ସେଭିଙ୍ଗ କରିକି ରଖୁଛି। ମୋ ଫ୍ୟୁଚରରେ କିଛି କାମରେ ଆସିବ ଆଉ ଦିଦି ପା ପାଖରୁ ନେଇଯା ଆଉ।
ଆଚ୍ଛା।
କେହି ଯଦି ଦାନ କଲେ ତାକୁ ମନା କରିବା ଭଲ ନାହିଁ। ସେ ମତେ କହିଲେ ମୁଁ ତା ଠୁ ନେଇଯାଏ।
ଆଚ୍ଛା।
ଫ୍ରିରେ ମିଳୁଛି ନା ସେଇଥିପାଇଁ।
ହଁ।
ସେଇଥିପାଇଁ ସବୁ ନେଇ ଯାଉଛି ଆଉ।
ହୁଁ।
ହୁଁ, ଆଉ ତମେ କୁଆଳେ କୁଆଳେ ବୁଲିଛ?
ମୁଁ ବି ମୁଁ ତ ରହୁଛି କୋଲକାତାରେ ଆଉ।
ଆଚ୍ଛା କେତେଟା ଜାଗା ବୁଲିଲନି?
ମୁଁ ବେଶୀ ଜାଗା ଯାଇନି ତଥାପି ଯାଇଛି ଏଠି ହାୱଡ଼ା ବ୍ରିଜ ଯାଇଛି, ପ୍ରିନ୍ସେସ୍ ଘାଟ୍ ଯାଇଛି। ଆଉ ଏଠି ପାର୍କ ଦିଟା ଯାଇଛି। ଆଉ ରହିଲା ଏଟା ଆମର ଯୋଉ କଣ କୁହନ୍ତି ତ ଭିକ୍ଟୋରିଆ ମେମୋରିଆଲ ସେଠିକି ଯାଇଛି।
ଆଉ ହଉ ମୁଁ ଏଥରେ ଗଲେ ମତେ ବି ଟିକେ ବୁଲେଇଦବ ସେଇଠି।
ହଁ।
ହଁ। ଆଉ ଯୋଉ ନାଇଁ ବିଶ୍ଵବଙ୍ଗଲା ଗେଟ ସେଇଠିକି ବି ଯିବି। ତମେ ଯିବ କି? କଣ ପାଇଁ?
ଏଟା ଖାଲି ବୁଲିବାକୁ ପାଆଁଶ ଟଙ୍କା ଟିକେଟ ଦେଇ କିଏ ଯିବ?
ଥାଉ କଣ ହେଇଗଲା ବୁଲିକି ପଳେଇ ଆସିବା କଣ ହଉଛି। ଏତେ ପଇସା ରୋଜଗାର କରୁଛ ପାଆଁଶ ଟଙ୍କା ପଳେଇଲେ କଣ ହେଇଗଲା?
ହଁ ହଁ। ଯିଏ ରୋଜଗାର କରୁଛି ସେ ଜାଣିଛି ପାଞ୍ଚଶହ ଟଙ୍କାର ବି ମୂଲ୍ୟ ପାଞ୍ଚ ଟଙ୍କାର ବି ମୂଲ୍ୟ।
ହ ଓହୋ ମୁଁ ଦେଇଦେବି ନହେଲେ ପାଞ୍ଚଶହ ଟଙ୍କା ତାହେଲେ ପାଞ୍ଚଶହ ଟଙ୍କା ଦେଇଦେବ ଆଉ କଣ।
ହଁ ଯେମିତି ତମେ ଇଏ ପାଠ ପଢଉଛ ହେଲେ ନିଜ ପଇସା ବୋଲି ମେହନତ କାହିଁକି ଖର୍ଚ୍ଚ କରିବି ରଖି ଦେଉଛ ତାର ପଇସାକୁ ଉଡ଼େଇବିଯ
ଆଉ ସେଇଟା ମୁଁ କେତେ କଷ୍ଟ କରିକି ପଳଉଛି ପିଲାମାନଙ୍କୁ ଚିଲେଇ ଚିଲେଇକି ମୁଁ ତଣ୍ଟି ପଡି଼ଯାଇଛି ତଥାପି ପଳଉଛି। କି କେତେ କଷ୍ଟରେ ପଳଉଛି କହିଲ।
ହଉ ତ ତମ ଦିଦି ବି ଯୋଉ ପଇସା ତା ଗଛରେ ରହୁଛି ସେ ବି ସେମିତି କଷ୍ଟ କରିକି ପଇସା ଆଣୁଛି ନା ସେ କା ଘରେ ଚୋରି ଫୋରି କରୁଛି ଯେ
ସେ ପା ଛିଆଳୁ ପାଳୁ ପସିକି ପଇସା ଆଣୁଛି।
ନା କୋଉ ଚୋର ଫୋର ଅଛି କି କାହା ଘରେ ରାତିରେ ଚୋରି ଫୋରି କରୁଛି ବୋଧେ।
ନା ଚୋର ତ ନାଇଁ ସେ ଅଫିସ ଯାଉଛି। ଅଫିସ ର ଗୋଟେ ଟେବୁଲ ଗୋଟେ ଚେୟାର ଉପରେ ବସି ଯାଉଛି। ଆଉ ଲାପଟପ୍ ଧରିକି ସେଇଠି ପଇସା ତ ଆଣୁଛି ଆଉ।
ହଁ ତା ସେଥିରେ ଯୋଉ ମୁଣ୍ଡ ଟା ଖଟଉଛି ଆଠ ନଅ ଘଣ୍ଟା ଯୋଉ ବସିକି ରହୁଛି ସେଇଟା କଷ୍ଟ ନୁହଁ?
ହଁ ସେଇଟା ବି କଷ୍ଟ ମୁଁ କଣ ମନା କରୁଛି।
ହୁଁ।
କିନ୍ତୁ ମୋ ପଇସା ଟା ଖର୍ଚ୍ଚ କରିବାକୁ ମତେ ଟିକେ ଡର ଲାଗେ ଆଉ।
ଆଚ୍ଛା।
ହୁଁ। ମୁଁ ମେସିନ୍ ଶିଖିବାକୁ ଯାଇଛି ଯାଉଛି ମୁଁ ମେସିନ୍ ଶିଖି ଯାଇଛି। ଏଥର ତମର ଡ୍ରେ ଦବା ମୁଁ ସିଲେଇ କରିଦେବି ହେଲା? ହଁ।
ଯାହା ହଉ ଭଲ ଆଉ। ମେସିନ ଶିଖିଛ ଗୋଟେ ମେସିନ ଦୋକାନ ଖୋଲିକି ବସିଯିବ ନିଜର ବିଜନେସ ଗୋଟେ ହେଇଯିବ ଆଉ କଣ।
ହଁ ହଁ ଖୋଲିଦେବି ଆଉ
ହଁ ସେ ଟିଉସନ ପଇସା ଗୁଡା ରଖୁଛ ସେଇ ପଇସା ରଖ ସେଇ ପଇସାରେ ଖୋଲିଦବ ଦୋକାନ।
ହଁ ଦୋକାନ ଖୋଲିଦେବି ଆ ତମ ଡ୍ରେସ ଦବ ଆଉ ତମ ଘରେ ଆଉ ଯିଏ ଥିବେ ତାଙ୍କ ଡ୍ରେସ ବି ଆଣିକି ଦେଇଦବ ମୁଁ ସିଲେଇ କରିଦେବି ଆଉ
ହଁ ପଇସା ନବନି ସେମିତି କରିଦବ।
ନାଁ ପଇସା ତ ନେବି କିନ୍ତୁ ତମଠୁ କମ ନେବି ଟିକେ।
ଆଚ୍ଛା ମୁଁ ଭାବିଲି ପଇସା ନବନି ନା କଣ ସେମିତି ବିନା ପଇସାରେ ସିଲେଇ
ନାଇଁ। ଯେମିତି ଆ ମାନେ ଏଁ ଡ୍ରେସ ସିଲେଇ କଲେ ଦିଶହ ଟଙ୍କା ନିଅନ୍ତି ମୁଁ ତମ ପାଖ ଖରୁ ଶହେ ଟଙ୍କା ନହେଲେ ପଚାଶ ଟଙ୍କା ନେଇଯିବି ଆଉ ହଁ ପଚ ଚାଷ ନାଇଁ ତ ଶହେ ନେବି ଆଉ।
ଏଟା ଆଚ୍ଛା। ପଚାଶ ପରସେଣ୍ଟ ଏ ଉଁ ଇଏ ଡିସକାଉଣ୍ଟ ଦବ ଆଉ ନା କଣ?
ହଁ ଏ ତମକୁ ପଚାଶ ପରସେଣ୍ଟ ଡିସକାଉଣ୍ଟ ଡେଲି ନୁହେଁ ଆଉ କେତେ
ଯା ହୋଉ।
ଆଉ ତମେ କଣ କଣ ଖାଉଚ ତମକୁ କଣ କଣ ଖାଇବା ପସନ୍ଦ?
କଣ ହେଇଚି?
ମୁଁ କହିଲି ତମେ କଣ କଣ ଖାଉଚ?
କଣ କଣ ଖାଉଚି ମାନେ ଭାତ, ଡାଲି, ଭଜା, ରୁଟି, ତରକାରୀ ମୁଁ ସବୁ ଖାଉଚି।
କୋଉ ଜିନିଷରେ କଣ ଖାଇବା ପସନ୍ଦ?
ନାଁ ନାଁ। ମତେ ଖାଲି ଗୁପଚୁପ୍ ଭଲ ଲାଗେ ଆଉ ଚାଉମିିନ ଭଲ ଲାଗେ। ଆଉ ଆଉ ଭଲ ଲାଗେ ହେଲେ ସେ ମୋମୋଜ ପୁର୍ବଭଳିଆ ଭଲ ଲାଗେନା ମତେ ଖାଇବାକୁ।
ହୋଉ ତମେ ଏଠାରେ ଆସିଲେ ମୁଁ ମଞ୍ଚୁରିଆନ କରୁଚି ତମକୁ ଦେବି ତମେ ଖାଇବ ଭଲ ଲାଗୁଚି।
ହୁଁ କୋଉ ଦିନ କରିଥିଲ ମଞ୍ଚୁରିଆନ୍?
ଏଇ କରିବି କାଲି ପହରଦିନ ଆଳେ ଆଉ କରିନି କରିବି। ରେସିପି ଟା ଦେଖିଚି ସବୁ ଜିନିଷ ଯୋଗାଡ କଲେ ସିନା କରିବି।
ଆ ହଁ ହଁ ଭଲ।
କିନ୍ତୁ କରିବାକୁ ବସିଥିବି ଦେଖିଲା ବେଳୁକୁ କିଛି ଜିନିଷ ନାହିଁ ଫୁଣି କଣ କରିବି ସେତେବେଳେ
ହଁ ଠିକ୍ କଥା ସେଟା ବି ଠିକ୍ କଥା।
ସେଇଆ ତ ମୁଁ କହୁଚି।